ସୁବୁଚିକିରେ?
ହାଲୋ
ଶୁବୁଚି?
ହାଲୋ
ଶୁଭୁଛି ନା ନାଇଁ?
ହଁ ସୁବୁଚି। ହୁଁ ଛୁଁ
ତାରେ ତୁ ବିବିିଏ କରୁଥିଲୁ ନା ବିସିଏ କରୁଥିଲୁ?
ବିଏସସି
ବିୟଶୀ
ହଁ
ନର୍ସିଂ କରୁଥିଲୁ
ବି ଏସ୍ ସି କମ୍ପ୍ୟୁଟର ସାଇନ୍ସ ବାକୁ
ଓହୋ
କିଆଁ ତୁ ନହିଁ ଜାଣିପାରା ତମେ ତ ସେ ବିଏସି ହିଁ କରୁଚ।
ତୁ ୟାର ହିନ୍ଦୀରେ ଚୋବାନା ଓ-ଓଡିଆରେ କହ।
ଓଡିଆରେ କହିଲେ।
କଣ ତମେ ଗୋଟେ ଅଜଣା ଭଳିଆ ହଉଚ ତମେ ଜାଣିଛ
ଇଏ ମିଶିକିରି ଶିବା ତୋର ସନ୍ଦୀପ ଗୋଟେ ଜାଗାରେ ପଢୁଥିଲ କି ଭୁବନେଶ୍ୱରରେ?
ନାଁ ତ ସେଏ ପ୍ଲସଟୁ ଅଲଗା ମୋର ଅଲଗା।
କଉଠେ ପଢୁଥିଲ ଆଉରି କଉଠି ପଢୁଥିଲ ଆଉରି ପ୍ଲସ୍ ଟୁ?
ସେ କେମୁ
ହୁଁ
ନୟାଗଡ଼ ଅଟନମସ
ଓ ନୟାଗଡ ଅଟନମଷ
ହଁ
ପା ଭାଇ ତୁ ପ୍ଲସ ଟୁ ପଢିଲୁ ଗଭମେଣ୍ଟ ରେ ଆଉ ପ୍ଲସ୍ ଥ୍ରୀ କରିଗଲୁ ପ୍ରାଇଭେଟ ରେ ଅଲଗା ହେଲେ ଆମ ଲୋକରେ ଅଲଗା ପ୍ରକାର ମଣିଷ କହୁଛି
ଗମେଟିକା ଅଲଗା ଆଗ ନା
ହଁ ତାହେଲେ କଣ ପ୍ଲସ୍ ଥ୍ରୀ ଯୋଉ ବ୍ୟାଗ ଫକ୍ ଲାଗିବ ବ ଏକା ଡରିକି ବୋଧେ ଆଡ଼ କଳିଲ ନାଇକି ଆ ହେଲା ଏଥିପାଇଁ ମୋର ଲାଗି ଯାଇଛି ଆଉ ମୁଁ ହଇରାଣ ହେଉଛି ଏବେ
ହଁ ମଇଟାଣ ହବନ
ଏବେ ଏବେ ଯୋଉ ହବ ସେକେଣ୍ଡ ଆହୁରି ଫର୍ଥ ପିଲାଙ୍କର ଏାମ ହବ ସେ ଯ ଦେଇକି ଦେଇ ସେକେଣ୍ଡ ଆଉ କରଦୋ ଆଉ ଫାଷ୍ଟ୍ ହଉଛି ରେ ହଉଛି। ସେକେଣ୍ଡ୍ ଫୋର୍ଥ ଦେଇ ହବ ଆହୁରି ପିଲାମାନେ ଦେଲା ବେଳକୁ ସେମାନଙ୍କ ସାଙ୍ଗରେ ମିଶିକି ଦବୁ।
ଓହୋ ହୋ ହୋ ମୁଁ ଏବେ ଚେଞ୍ଜ ପିଲାମାନେ ଭାବୁଥିଲେ ରୁଲ୍ କଣ କହିଲେ ଯେତେ ସେ ପିଲାମାନଙ୍କ ସହିତ ମିଶିକି ଦବ ହୁଁ।
କେବେ ଚେଞ୍ଜ ହେଇଗଲା? ଚେଞ୍ଜ କେବେ ହେଇଥିଲାରେ କେବେ ଚେଞ୍ଜ ହେଇଥିଲା?
ଓ କେବେଠୁ ହେଲାଣି।
ନ୍ୟୁଜ୍ ରେ ଆସିଥିଲା ନା ତମର କଲେଜ୍ ଖାଲି? ତମର କଲେଜ୍ ଖାଲି ଚେଞ୍ଜ ହେଇଥିଲା ନା ଆମର ଆମର ତ ନାଇଁ ରେ ଆମର ତ ସେମିତି ଥିଲା।
ଚେଞ୍ଜ୍ ଥିଲା ସେମିତି ଅଲଗା ଦବୁ ବୋଲି।
ମାନେ ତମର ପାଇଁ ଯିଏ ସ୍ପେସିଆଲ ଦେଇଛ ସେମାନଙ୍କ ପାଇଁ ସ୍ପେସିଆଲ ଏକ୍ଜାମ୍ ଅଲଗା ହବ।
ହଁ ଅଲଗା ମାନେ ଯୋଉମାନେ ବେକେ ଲାଗିଛି ସେମାନଙ୍କର ଅଲଗା ଏକ୍ଜାମ୍ ହବ ଆମ ସହିତ ହବନି।
ନାଇଁ ତ ଆମର ସେମିତି ନଥିଲା ଆମର ଗୋଟେ ଥରକୁ ତମେ ଦେଇଚ ଆ ସେ ପିଲାମାନଙ୍କ ଠାରେ ହଁ ସେମାନଙ୍କ ସହିତ ମିଶିକିନା ତମର ଅଲଗା ମାନେ ଅଲଗା ରୁମ୍ ଥିବ ସେଇଟାରେ ତମ ରୋଲ୍ ନମ୍ବର ଥିବ ସେଟି ଯାଇକି ଦବ ବୋଲି କହୁଥିଲେ।
ଓ ହୋ ହୋ ହୋ ହୋ।
କଣ ଆମର ସିନିୟର ପିଲାମାନେ ବି ଦେଉଥିଲା ଆରେ ଆ ଆମ ପିଲାମାନେ ବି ଦେଇଚନ୍ତି ପିଲା ହେଲା ମୁଁ ଏକା ଟିକେ ଲେଟ୍ କରିଦେଲି ଆଉ। ପ୍ଲସ୍ ଥ୍ରି ସରିଲେ ଦେବି ଗୋଟେ ଆଉ ବୁଦ୍ଧି ଟିକେ ଅଧିକ ନାହିଁ କି ମୋର।
ହଁ ତମର କଣ ବୁଦ୍ଧି କମ୍ ମାଷ୍ଟ୍ର
ହଁ ପରା। ଆଉ ଯଦି ଏବେ ଦେଇ ଦେଇଥାନ୍ତି ରହିଥାନ୍ତି ସେଟା ଜାଣିପାରିଲିନି ମୁଁ। ସେଟା ପୁଣି କଣ ହେଲା କି ପଇସା ପତ୍ର ତ ଅସୁବିଧା ହେଇଯାଉଛି ଆଉ।
ସରିବ ଆଉ।
ହଁ ରେ ଆଉ ଲାଗିଲେ ଗୋଟେ ବର୍ଷ ଲାଗିବ ବୋଲି କହିଲେ ଚଳେ।
ହଁ ଏବେ ତ ସରବ ଗୋଟେ ବର୍ଷ ଆଉ କଣ ଲାଗିବ।
ହଁ ଗୋଟେ ବର୍ଷ ନାଇଁରେ ଫାଷ୍ଟ କୁ ଥେଡ଼ ରେ ଥାର୍ଡ଼ ଟା ବି ଲାଗିଛି ରେ।
ହଁ ବଢ଼ିଆ କଥା ତ।
ଶିବା ଶିବାର ଦେଖେ ଫାଷ୍ଟ୍ ଲାଗିଛି। ସେକେ ନାଇଁରେ ଫାଷ୍ଟ୍ କ୍ଲିୟର ହେଇଚିରେ ଶିବାର କ୍ଲିୟର ଅଛି। ଆଉ ଆଉ ସନ୍ଦୀପ ର ଲାଗିଛି ଫାଷ୍ଟ୍ ଟା ବୋଧେ।
ହୁଁ ହୁଁ।
ଆଉ ସେକେଣ୍ଡ ଟା ମୋର ମାତ୍ର ଦିଟା ପେପର ଲାଗିଚି। ଫୋର୍ଥ ରେ ଗୋଟେ ଲାଗିଛି। ଫାଷ୍ଟ୍ ଆଉ ଥାର୍ଡ଼ ରେ ସବୁ ଲାଗିଛି ଆଉ।
ଓ ହୋ ହୋ ସବୁ କେମିତି ଲାଗିଲା ରେ?
ସବୁ ବୋଲେ ମୁଁ ଥାର୍ଡ଼ ରେ ଏକ୍ଜାମ୍ ଦେଇଯାଇନଥିଲି ପ୍ରାକ୍ଟିକାଲ୍।
ହ।
ଫାଷ୍ଟ୍ ରେ ପ୍ରାକ୍ଟିକାଲ୍ ଦେଇଯାଇନଥିଲି ପ୍ରାକ୍ଟିକାଲ୍ ରେ ଆବସେଣ୍ଟ୍ ପଡ଼ିଯାଇଛି ମୋର ସେଥିପାଇଁ ବୋଧେ ଲାଗିଯାଇଛି। ଭୁଲ୍ କରିଦେଇଛି ପରା ମୁଁ ଆଉ। ଜାଣି ଶୁଣିକି ଆଉ।
କଣ କରବା ଆଉ ମୁଁ ସେ କଣ ହେଲା ପ୍ରାକ୍ଟିକାଲ୍ ବେଳକୁ ଫାଷ୍ଟ୍ ପ୍ରାକ୍ଟିକାଲ୍ ରେ ଗାଁ ରେ ଥିଲି। ଆଇପାରିଲି ନାଇଁ। ଆଉ ଥାଡ ପ୍ରାକ୍ଟିକାଲ ଟିକି ହେଲା ବେଳକୁ ଯାଇକି ଏ କଣ ହେଲା ଦେହ ଖରାପ ହେଇଗଲା ଆଉ।
ଓହୋ ହୋ ହୋ।
ଭଲରେ ଏଜାମ ଦେଇଛି କୋଉଟା କୋଟା କହିଲ ଫିପଥ ସିକ୍ସଥ ଗୋଟେ ବି ଲାଗି ନାହିଁ।
ହ।
ଫର୍ଥ ରେ ଗୋଟେ ଲଗେଇଦେଲା ଆମର ସେ କଣ ଉ ଇଏସ୍ ଥିଲା ଏନଭରମେଣ୍ଟାଲ ସାଇନ୍ସ।
ହଁ।
ଏନଭରମେଣ୍ଟାଲ ସାଇନ୍ସ ରେ ଆମର ସାର ଲୋକେ ଦେଇଛନ୍ତି ଆଉ ଗଲେ କମ ମାର୍ଗ ଦେଇଦଲେ ଆଉ କଣ କଣ। ପ୍ରାକ୍ଟିକାଲ ତ କମ୍ ମାର୍କ ଦେଇଦଲେ।
ଓ ହଁ ହଁ ହଁ ହଁ ହଁ।
ତମର କେମିତି କଣ ଦଉଥିଲେ।
ଆମର ବି ସେମତି ତ ଆଉ କଣ।
କେତ ହେଲା ତୋର?
କନଣ୍ ଟୋଟଲ
ହଁ।
ଟୋଟାଲ ଆଇଲା ଯେଉ ଟୋଟାଲ ଗୋଟେ କେତେ ଟୋଟାଲ ଆସିଛି ଏଇ ପଣ୍ଟ ଥ୍ରୀ।
ତ ପରସେଣ୍ଟେଜ କେତେ ଆସିଛି।
ପରସେଣ୍ଟେଜ ଆମର ସେମତି କି ଦେଖାହେଇନି। ଆମର ସେଇ ଜିପିଆଡ ରେ ନା କୋଉଡା କହୁଛୁ।
ହଁ ସି ଜ ପି ଏ ଜ ପି ଯୋଉଟା। ଏଇଟ ପଏଣ୍ଟ ଫାଇଫ ଆଉ ଭଲ ଅଛି ତ।
ହଁ ତ ହେଇତ ବୋଲେ ଭଲ।
ଭାଇ ସେଥିପାଇଁ ଜାଣି ଶୁଣିକି ପ୍ରାଇଭେଟ କୁ ପଳେଇଲ ଆଉ।
ହଁ ଆଉ ତମେ ଏକା ମାଷ୍ଟ୍ର ନା କଣ?
ହ ହ ହ ହଁ। ଭୁବନେଶ୍ଵର କୋଉଠି କରୁଥିଲୁ ରେ ଭୁବନେଶ୍ଵର କୋଉଠି କରୁଥିଲୁ?
କୋଡା କୋଡା
ଭୁବନେଶ୍ୱର୍ ର କୋଉଠି କରୁଥିଲୁ କହୁଛି ନା
ଚନ୍ଦକା ଚନ୍ଦକା ଚନ୍ଦକା
ଓହୋ ସନ୍ତବ
ଓ
ସେଇା ମାର୍କେଟ କେତେ ଦୂର ହଉଛି
ଦନ୍ଦା ରହୁନଥିଲା ଆମେ ସୋନପୁରେ ରହୁଥିଲୁ ମାର୍କେଟ ବାପରେ ବହୁତ ଦୂରରେ ତେରିଲୋମଟର ଚଦ କିଲୋମଟର
ଦେଢ କିଲୋମିଟର ଚୋଉ ବାହାପରେ ଏତେ ଦୂର
ଆଉ
କେମିତି କରୁଥିଲ
ଆମେ ବାହାରେ ଅଲଗା ରହୁଥିଲୁ ହେଷ୍ଟେଲରେ କଲେଜ ସି ପଢୁଥିଲୁ
ଓହୋ ତମର କୋଚିଂ ସେଣ୍ଟର କରିକି ପଢଉଥିଲେ ନା ଯାଇକି କଲେଜ ଯାଇବାକୁ ପଡୁଥିଲା
ଆସାରିଥିଲି
ଆଛା ଆଛା ଡେଲି ଯାଉଥିଲୁ ତାହେଲେ କ୍ଲାସ ବୋଧେ ଆଉ ନାଁ କି
ହଁ ଡେଲି କ୍ଲାସ ପଡ ଦିନ ଦିନ ଠକିକି ରହିଯାଉଥିଲୁ
ତ ଦିନେ ଦିନେ ଠକିକି ଯୋଉଟା ରହୁଥିଲୁ ମୋର ଅପୋଜିଟ୍ ହେଇଯାଉଛି ମୋର ବିପରୀତ ପୁରା ପ
ଓ ହୋ ହୋ ଲାପଟପ୍ ଟା ଓୁଁ ହୁଁ
ତିନି ବର୍
ତିନି ବର୍ଷ ଭିତରେ ମୁଁ ଟୋଟାଲ ଷାଠିଏ ଟା କି ସତୁରି ଟା କ୍ଲାସ ଯାଇଥିଲି
ଭଲ ନା
ସେଥିପାଇଁ ତ ଏଇ ଏଇ ପ୍ରକାର କଣ କରିବାରେ ବାଧା ହେଇଯାଇଛି ପୁରା
ବା ବା
ହୁଁ
ହଁ କିଛି ଆଲା ନ କା ଲଟ ଘରି ଆଇଲ କି ବଡ ମାଉସ କିଛି ନାହିଁ
ଆରେ ଆଜି ସେ ପିଲାକୁ ଦେଖିଥିଲି ରେ ତୋରଭଣଜା
ହାଲୋ ଏ ହାଲୋ କୁଆଗଲୁ ଭାଇ ଆଇଲା ଳୁ ରାତି ଦଶ ସାଢେ ଦଶଟା ହେଇଯାଉଛି କେବେ ଏଗାରଟା ମଧ୍ୟ ହେଇଯାଉଛି
କଣ କାମ ତ
ଆ ପରିବା ଦୋକାନ ରେ ଅଛନ୍ତି
ଓ ହୋ ହଁ ଫୁଲ ଟାଇମ ନାଇ କି
ହଁ ଫୁଲ ଟାଇମ୍ କୁଆଣ୍ଟିଏ ପକ ପକେଇଛନ୍ତି କୁଆଡେ ଆଉ ରୋଲଗାଡ କୁଆଡୁ ପକେଇଛନ୍ତି କଣ ଜବ ଦେ ଆଉ ହେଇନାହିଁ ବଥିଲେ ତ
ଓୁ ହୋ ହୁଁ ହୁଁ ହୁଁ
ହଁ ଏଇ ବା ପିଇବା ଆଗ୍ ଟେ ସୁବିଧା ହେଇଯାଉଛି ତାଙ୍କ ପରିବା ଦୋକାନ ରହୁଛନ୍ତି ନା
ହଁ ହଁ ଠିକ ଠିକ
ପରିବା ପରିବା ଟିକେ ଧରିକି ପଳେଆଇଲା ରେଡି ଆଉ କିଣ ଆଉ ପଡୁନାହିଁ କିଛି ନାଇଁ
ହୁଁ
ଭାଇ କାହାକରେ ଟମାଟୋ ଖବ ଆମର ଟମାଟୋ ଭାସୁଛି ଆରେ ନେଇକି ଯିବୁ
ଆଉ
ସେପଳ ନଦୀରେ ପକ ଦେଇଗି ଛାଣ ହରେ
ହଁ ନଦୀରେ ପଟ କଲେ ଆମ ଘର ନଦୀ ଅଛି ତ
ହ ଅଲଗା କଣ ବୋଲେ ତା ସେଗୁଡାକ ଏକ ତ ପ୍ରାୟ ଆଳୁ ପିଆଜ କୋବି ପଟଳ ଆଉ ସେ ଝୁଗ ଏଗୁାକ କ ଯାହା ବାଇଗଣ ଫେଗୁଣ ଏଗୁଡାକ ଭାଗି ହେ କେତେ ଖାଉ ବିଚ ଲାଗଲାାନି ତ ଅଣ୍ଡା ଟ୍ରେରେ ନେଇକରି ପଳାରେ ହେଲା ସକାଳୁ ଖାଇବୁ ଦିଟା ଲେଖା ସନ୍ଧ୍ୟାରେ ଖାଇବୁ ଦିଟା ଦିନ ଚରଟା ଅଉଣ୍ଡା ଦିନକୁ ଚାରିଟା ଲେଖା ଅଣ୍ଡା ଖାଇବା କହୁଚଛି
ହ୍ୟାଲୋ
ଶୁଭୁଛି?
ହୁଁ ହୁଁ ହୁଁ
କଣ କହୁଥିଲି କି ଦିନକୁ ଚାରିଟା ଲେଖାଏ ଅଣ୍ଡା ଖା ସକାଳୁ ଦିଟା ସନ୍ଧ୍ୟାରେ ଦିଟା କହୁଥିଲି।
ହ ଡେଲି ଖାଇବାବନି ବାବା।
ହଁ ପେଟ ଗରମ ହଯିବରେ
ହୁଁ।
ସପ୍ତାହକୁ ରୁଟିନ କରିବୁ ନାଇଁ କି?
କ ପଡିବ ଆଉ
ଏ ମୁଁ କରୁଛି ହେଲା।
ଡେଙ୍ଗା ତ ହବୁନି ଆଉ ଖାଇଲେ କଣ ହବ।
ଏବେରେ କାହିଁ ହବିନି ହଁ।
ହଉ ହଉ ହବ ହବ।
ଆଉ ର ମୁଁ ଏପଟରେ କରୁଛିା
ର ରସ ଲାଗି
ହୁଁ।
ଟିକେ ଥାଥ ଟିକେ ଥା ତ ମୋ କେତେଟା କଲ୍ଇଥିଲା।
ହଉ ହଉ।
ଟିକେ ଟିକେ କଲ କରୁଛ ତ
ହୁଁ।